ହାଲୋ।
ହଁ ଆଉ ବୁ ବର୍ଷା କେମିତି ହେଲା।
ବର୍ଷା ହଉଚି ଚାରିଟା ବେଳୁ ସାଢାତେ ଚାରିଟା ବେଳୁ। ଏ ସେତବେଳ ପର୍ଯ୍ୟନ୍ତ ବଡ ଦୋରେ ହଉଥିଲା ଏ ନା ଝିପିରି ଝିପିରି। ମେଘ ପକଉଛି। ବିଜୁଳି ମାରୁଚି ଘଡଘଡି ହଉଚି। ଆଉ ଲାଇନ୍ ବି ନାହିଁ ଅନ୍ଧାର ହେଇଚି।
ଆମ ଆଡେ ସେଇଆ। ସେଇ ଚାରିଟା ବେଳୁ ବର୍ଷା ଚାରିଟା ବେଳୁ ବର୍ଷା ହଉ ହେଲା ଜୋର ବର୍ଷା ତାପରେ ସେଇ ଛା ଟିକେ ଛାଡିଗଲା ପରେ ଫେରେ ସେତେବେଳକୁ ଜ ସେଠି ବର୍ଷା ହଉଚି ଲାଇନ୍ ନାହିଁ। ମୁଁ ଆମ ସେଇଆ ହଉଚି। କରେଣ୍ଟ ନାହିଁ ତମଆଡ଼େ। ହ୍ୟାଲୋ ହ୍ୟାଲୋ।